ହ୍ୟାଲୋ।
ହଁ
ହଁ ଆହୁରି କୁହନ୍ତୁ। ଏଇ ବସିଛି ଆଉ କଣ କରିବା ତୁମେ କଣ କରୁଛ?
ହଁ ମୁଁ ବି ବସିଛି।
ହୁଁ ହୁଁ ଆଉ ଖିଆ ପିଆ କଣ ଏବେ କରିଛ ନା ନାଇଁ?
ହଁ କରଥିଲି ଆଉ ଆପଣ?
ହଁ ମୁଁ ଏ ଖାଇ ପିଇକିନା ବସିଛି ଆଉ କଣ କରିବା? ଆଉ କଣ ଦେହ ପା ଭଲ ଅଛି? ଆଉ ଗାଁ ହଁ ମୁଁ କହିଲି ଗାଁ ରେ ସବୁ କଣ ପର୍ବପର୍ବାଣି ତମର ହୁଏ?
ଆମ ଗାଁ ରେ ଲକ୍ଷ୍ମୀ ପୂଜା ହୁଏ କୁଣ୍ଡ ରେ। । ପୂଜା ହୁଏ ରଥଯାତ୍ରା ହୁଏ।
କଣ କହିଲ?
ଗଣେଶ ପୂଜା ହୁଏ, ରଥଯାତ୍ରା ହୁଏ, କୁମାର ପୁର୍ଣିମା ହୁଏ ଆଉ ଖୁଦୁରୁକୁଣୀ ଓଷା ହୁଏ।
ଓହୋ ଆଉ କଣ ଗାଁ ରେ କଣ କେମିତି ପର୍ବପର୍ବାଣୀ କଣ ଚାଲିଛି?
ଏବେ ତ ରଥଯାତ୍ରା। ତିଆରି କରାଯାଇଥାଏ।
ତାହେଲେ ଏଇଭଳିଆ ସବୁ ଚାଲିଛି ଆଉ ନାଇଁ।
ଆଉ ଆପଣଙ୍କ ଘରେ କଣ ଅଛି?
ହଁ ସବୁ ଭଲ ଚାଲିଛି, ଆଉ କଣ କଣ ବୁଝି ପାଇଲିନି? ଆଜି ରହ।
ଆପଣଙ୍କ ଚାରିପଖରେ ଯୋଉ ସାଉଣ୍ଡ ସଭୁଛି।
ସେଥିପାଇଁ ତ ସାଉଣ୍ଡ ପାଖରୁ ଆସିଲି ହେରିବା ସାଉଣ୍ଡ ସବୁ କଟିଯିବ ବୋଲି ମୁଁ ଜାଣିଛି। ଆଉ କଣ ଗାଁରେ କଣ ରଥଯାତ୍ରା ହଉଛି? ହଁ ହଁ ଆଉ କଣ ଯେମିତି କିି? କଣ ମାନେ ଯେମିତି ଯାଇଛନ୍ତି ଦର୍ଶନୀୟ ସ୍ଥାନ କଣ କଣ ସବୁ ବୁଲିଛନ୍ତି କହିବେ କି? ।
କୋଣାର୍କ ଯାଇଛି, ସମୁଦ୍ର କୂଳକୁ ବି ଯାଇଛି, ଚନ୍ଦ୍ରଭାଗା ବି ଯାଇଛି। ଆଉ ବାଲେଶ୍ଵର ପଞ୍ଚଲିଙ୍ଗେଶ୍ଵର, କ୍ଷୀରଚରା ଗୋପୀନାଥ କଲିକତାରେ ଯୋଉ
ହୁଁ।
ଆଉ ଭିକଟୋରିଆ ପ୍ୟଲେସ୍। ଗଙ୍ଗା ନଦୀ ତାପରେ କାଳୀ ମନ୍ଦିର ଆଉ
। ଓହୋ ତାହେଲେ ଏମିତି ସବୁ ସ୍ଥାନ ଯାଇଛନ୍ତି ଆଉ ନାଇଁ କି? ଆଉ ଗାଁ ରେ କଣ ପାର୍କ ଫାର୍କ, ମନ୍ଦିର, ପୋଖରୀ, ନଈ ନାଳ କି ବିଲ ବାଡି। ଏଇ ଏମତି କଣ ସବୁ ଅଛି?
ଗାଁ ରେ ତ ନଇନାଳ ଅଛି ଆଉ ମନ୍ଦିର ବି ଅଛି।
ଓହୋ ତାହେଲେ ସବୁ ଚାଲିଛି ତାହେଲେ ନାଇ? ।
କଣ କହିଲେ?
ଭଲ ପାର୍କ ଅଛି ନା ଯେମତିକି ପିକନିକ୍ ସ୍ଥାନ ଯେମିତି କିି ତାର ଗୋଟେ କଣ ଗୋଟେ ସାଙ୍ଗସାଥି ମାନେ ଯିବେ ପିକନିକ କରିବା ପାଇଁ ବୁଲାବୁଲି କରିକି ନା ଭୋଜି ଭାତ କରି ଖିଆ ପିଆ କରିକି ଆସିବେ ସେମିତି କିଛି ସ୍ଥାନ ଅଛି? ମାନେ ଜ ଗଲେ କାଠ ହାଣିବେ ସେଇଠୁ ଭୋଜି କରିକି ଆସିବେ ଆଉ ବଢିଆ ହବ ଆଉ ନାଇଁ କି?
ହଁ ଜଙ୍ଗଲରେ କାଠ ଆଣିବା ଏଠି ପାଣି ବି ଅଛି।
ଓହୋ ପାଣି କଣ କୂଅ ଫୁଅ ଅଛି ନା ନାଇଁ ଝରଣା?
ହଁ ସେ ରାତିରେ ଠାକୁରଙ୍କ ମନ୍ଦିର ନା ତା ସହିତ।
ଓହୋ ଠାକୁରଙ୍କ ମନ୍ଦିର କି କି ମନ୍ଦିର ଅଛି ଏଠି?
ସେଠି ବୁଢୀ ଠାକୁରାଣୀ ଙ୍କ ମନ୍ଦିର ଟା ଅଛି।
ହ ବୁଢ଼ୀ ଠାକୁରାଣି ଓ। ବୁଢୀ ଠାକୁରାଣୀ ମାନେ ମନ୍ଦିର ଭିତରେ ପୂଜା ପାଉଛନ୍ତି ଏଇ ଯୋଉ ସରି ଆମର ଜଙ୍ଗଲ ଭିତରେ?
ହଁ ସେ ପୁରା ସେ ଜଙ୍ଗଲ ଭିତରେ ପୁରା ଆମ ଗାଁ ର ପୁରା ଲାଷ୍ଟ କୁ ଜଙ୍ଗଲ
ଓହୋ। ଆଉ କଣ ଆଉ ଯେମିତିକି ଆମର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
ଗାଁରେ ସବୁ କଣ ମାନେ ତମର ଭଲ ହୁଏ ଯାତ୍ରା କଣ ହୁଏ ଯେମିତି କିି ର ଆମର ରଥଯାତ୍ରା ହେଉ କିମ୍ବା ଗଣେଶ ପୂଜା କି ଦୁର୍ଗା ପୂଜା କି ଏମିତି କଣ ସବୁ ଭଲ ହୁଏ?
ଆମ ଗାଁରେ ତ ଗଣେଶ ପୂଜା ସବୁଠାରୁ ଭଲ ହୁଏ। ଖୁଦୁରୁକୁଣି ଓଷା ବି ଭଲ ହୁଏ। ଲକ୍ଷ୍ମୀ ପୂଜା ବି ହୁଏ।
ଓହୋ। ଗଣେଶ ପୂଜା ତଥାପି କେତେଟା ଖଣ୍ଡେ ସାହି ହୁଏ?
ଗଣେଶ ପୂଜା ସେଇ ପାଞ୍ଚ ଛଅଟା ଖଣ୍ଡେ ହୁଏ ଆଉ।
ଓହୋ। ପାଞ୍ଚ ଛଅଟା ହୁଏ ମାନେ ଭଲ ଧମ୍ ଧୁମାଧୁମ ରେ ହୁଏ ନା।
ତାପରେ । ହଁ ସମସ୍ତଙ୍କ ସାହିରୁ ଗୋଟେ ଗୋଟେ ଡିଜେ ଆସେ।
ଓହୋ। ଆଉ ତମ ସାହିରେ ଆସେ ନା ନାଇଁ? ଓହୋ ଓ ତମେ ମାନେ ଖୁଦୁରୁକୁଣି ହେଲେ ମାନେ ନାଚ ଫାଚ କର ନା ନାଇଁ?
ହଁ କରୁ।
ଓହୋ। ଏଇଠି ଆଉ ଆମ ପୁଅ ପିଲାମାନେ ସେମିତି ଗଣେଶ ପୂଜା ହେଲେ ଆମେ ଡ୍ୟା ଡିଜେ ଆଗେ ନାଚିବୁ। ଖୁଦୁରୁକୁଣୀ ହେଲେ ତମେ ମାନେ ନାଚିବ ଆଉ, ଭଉଣୀ ମାନେ ଆଉ। ଗୋଟେ ଖୁସି ଏଞ୍ଜୟ ତ ଗୋଟେ ଦିନ ନା ଆଉ ସଦାବେଳେେ ଏମିତି କରୁଚେ କି।
ହଁ ବର୍ଷକୁ ଥରେ ତ।
ବର୍ଷକୁ ଥରଟେ।
ହଁ ତାପରେ ତ ଯେ ଯୁଆଡେ ଥିବ ଫୁଣି ସେ ତା ଜାଗାକୁ ପଳେଇବ।
ହଁ ନିହାତି ଯିଏ ଯୋଉଠି ଥିବ ସେ ତା ଜେଗା ଉପରୁ ପହଞ୍ଚିବ। ଆଉ କଣ ଖାଇବାକୁ ଭଲ ଲାଗେ?
ମତେ ଚିଲି ଚିକେନ ଖାଇବା ପାଇଁ ଭଲ ଲାଗେ।
ଓ ହୋ। ଆଉ ଆମର ଯେମିତି କିି ବାର ମାସରେ ତେର ପର୍ବ ଥା ତେର ପର୍ବରୁ କୋଉଟା ବେଶୀ ଭଲ ଲାଗେ?
। ଝିଅ ମାନଙ୍କର ତ ଖୁଦୁରୁକୁଣୀ ଓଷା ଆଉ କୁମାର ପୁର୍ଣିମା ଆଉ।
ଖୁଦୁରୁକୁଣି, କୁଆଁର ପୁର୍ଣିମା ଆଉ କଣ ରଜରେ ଯୋଉ ପିଠାପଣା ହୁଏ କଣ ସେ ପିଠାପଣା ହେଇଥିଲା ଆଉ କଣ ପିଠାପଣା ଖାଇବାକୁ ଭଲ ଲାଗେ?
। ରଜରେ ହେଇଥିଲା ପୋଡ ପିଠା ହେଇଥିଲା ଆଉ ଯୋଉ ମଣ୍ଡା କଣ ଯଉ ଏଇଟା ଚକୁଳି ପିଠା ହେଇଥିଲା। ଆଉ ଆରିସା ହେଇଥିଲା। ଆଉ ସେ ଆଉ ଯୋଉ ସୁଜି କାକାର ଯୋଉ କୁହନ୍ତି ନି ନା
ସୁଜି କାକରା ହଁ।
ହଁ। ସେରା ହେଇଥିଲା ବରା ହେଇଥିଲା ଆଳୁ ଚପ ହେଇଥିଲା ଆଉ। ଆଉ ବାର ଅନୁସାରେ ଆଇଁଷ ହେଇଥିଲା।
ବାର ଅନୁସାରେ ଆଇଁଷ ହେଇଥିଲା ନାଇଁ। ଆଉ ଆମର କଣ ମାନେ ଯେମିତି କିି ମନରେ ଗୋଟେ ଇଏ ଥାଏ ଲାଗୁ ଥାଏ କି ନାଇଁ ମୁଁ ଏଇଟାକୁ ଦେଖିବାକୁ ଯିବାକୁ ମାନେ ଭ ଭଲ ଲାଗେ କଣ ଯଉଟା କି ମାନେ ଗୋଟେ ଲାଇଫ ରେ ମାନେ ହଁ ମୁଁ ଏଇଟାକୁ ବୁଲିବାକୁ ଭଲ ପାଏ। ଖେଳିବାକୁ ଭଲ ପାଏ କି ନାଚ କୀର୍ତ୍ତନ କରିବାକୁ ଭଲ ପାଏ। କି ପଢିବାକୁ ଭଲ ପାଏ। ସେମିତି କଣ ଭଲ ଲାଗେ?
ହଁ ଭଲ ଲାଗେ ସେମିତି ପଢିକିନା ଗୋଟେ ଗମେଣ୍ଟ ଜବ୍ କରିବା ପାଇଁ।
ଓ ହୋ। ଆଉ କଣ ସବୁ ଭଲ ଲାଗେ ଯେମିତି କିି ଏ ଆମର ଅଛି ଯେମିତି ଧର ଗଛ ପତ୍ର ଲଗେଇବାକୁ ଭଲ ପାଆନ୍ତି?
ଗଛରେ ଲଗେଇବା ପାଇଁ ବେଶୀ ଭଲ ପାଏ ଆଉ ଯୋଉ ପନିପରିବା ଗଛ ଲଗେଇଦେଲେ ବାରିଟା ପୂରା ସୁନ୍ଦର ଲାଗେ ନା ସେଥିଲାଗି ଭଲ ଲାଗେ।
ଓହୋ ଆଉ କଣ ମାନେ ପନିପରିବାରେ କଣ ଖାଇବାକୁ ଭଲ ଲାଗେ?
ପନିପରିବାରେ ଆଳୁ।
କଣ କହିଲେ?
ଆଳୁ।
ଓ ପନିପରିବା ଆଉ ସମସ୍ତଙ୍କ ଫୋବରାଇଟ ଯେମତି କି ଆଳୁ ଟା ତ ଗୋଟେ ଜିନିଷ। ଲୁଣ ଆଉ ଆଳୁରେ କୋଉ ଜିନିଷ କୋଉଥିରେ ଆଳୁ ପଡୁନି ନା କୋଉଥିରେ ଲୁଣ ପଡୁନି ଏମିତି ଆଉ।
ହୁଁ। ଆଉ ଆପଣକୁ କଣ ସବୁ ଭଲ ଲାଗେ ମାନେ କୁଆଡେ ବୁଲିବା ପାଇଁ କି ଆପଣଙ୍କର କଣ ଗୋଟେ ସ୍ୱପ୍ନ ଥିବ।
ମୋର ସବୁଥିରେ ସ୍ୱପ୍ନ ଅଛି ଗୋଟେ କିଛି ଗୋଟେ ଭଲ ଜବ କରିକି ଭଲ କାମ କରିବାକୁ। ଏମତି ବାତ୍ରା ଭଳିଆ କି ଏ ଭଳିଆ ବୁଲିବାକୁ ଚାହୁଁନି ନା। ଭଲ ଜବ୍ ଗୋଟେ ଖୋଜଛି ଭଲ ଜବ ଟେ କଣ କହିଲା?
ହଁ କିଏ ବି ଚାହେଁକି ବାତ୍ରା ଭଳିଆ ବୁଲିବା ପାଇଁ।
ହୁଁ ଆଉ ଗୋଟେ ଲାଇବ୍ରେରୀର ମନ ଅ କିଛି ଗୋଟେ ଜାଗାକୁ ବୁଲିଯିବାରେ ଯାଇନି ସେଠି ରାମେଶଵର ଯୋଉ ଆମର ରାମେଶ୍ଵର କହୁଚି। ହଁ ଆମର
କେଦାର ନାଥା?
କେ ନାଇଁ କେଦାରନାଥ ତ ମିନି କେଦାରନାଥ ଦେଖିଚି ରିଏଲ୍ କେଦାରନାଥ ଯିବାକୁ ତ ବହୁତ ଇଛା। ଆଯି ହେଲେ ଯାଇନି ହେଲେ ଏ ସ୍ବପ୍ନ ଅଛି ଯିବା ପାଇଁ କିନ୍ତୁ ରାମ ମନ୍ଦିର ଯିବାର ଅଛି। ବହୁତ ଇଛା ଅଛି ସିଏ ରାମ ମନ୍ଦିର ବୁଲିଯିବି ଅଯୋଧ୍ୟା ରାମ ମନ୍ଦିର। ରିଏଲି ଯିବାକୁ ଚାହୁଁଛି ଏଇ ଆମର ଆମ ଓଡିଶା ଭିତରେ ଗୋଟେ ରାମ ମନ୍ଦିର ବି ଅଛି ନା କୋଉଠି ଅଛି କହିଲ କେଉଁଝର। ଏ ସରି
ପୁରୀ।
ପୁରୀ ନୁହଁ।
ପୁରୀରେ ବି ଦେଙ୍ଗଡ କରାହେଇଚି ଅହଁ।
ନୟାଗଡରେ ଗୋଟେ ସତନ୍ତ୍ର ଯେମିତି କିି ଅଯୋଧ୍ୟା ରାମ ମନ୍ଦିର ଯେମିତି ହେଇଚି ସେଇ ଏଇ ଟାଇପ୍ ର ଗୋଟେ ହେଇଛି।
ହ ହଁ ହଁ ପୁରୀରେ ବି ଏବେ ଗୋଟେ ନୂଆ ରାମ ମନ୍ଦିର ଟେ କରାହେଇଚି।
ହଁ ହେଇଥିବ ତାହଲେ ଏଟା ମୁଁ ଜାଣିନଥିବି। ନାଇଁ ଆମେ ତ ପୁରୀ ଯିବାର ବି ଅଛି ଆମର ଏବେ ଗୋଟେ ବାଡ଼ି ଖେଳ ଅଛି ପୁରୀ ବାହୁଡ଼ା ରେ ବାଡ଼ି ଖେଳ ହେବାର ଅଛି ପୁରୀରେ। ପୁରୀ ଜୀବିତ ନିହାତି।
ନ ଗଲେ ହବନି। କଣ କଇଲେ? ରଥ ଟା ଟାଣିବାକୁ ଯିବୁ ପ୍ଲସ ବାଡ଼ି ଖେଳିବାକୁ ଯିବୁ ଲଉଡ଼ି ଖେଳ ହବ। ହୁଁ ହୁଁ ହୁଁ। ଆଉ କଣ ଏଇନା ଚାଲିଚି କଣ?
କିଛି ନାଇଁ ଏଖିଣା ବସିଚୁ ଆଉ।
କଣ କହିଲ?
ଚିଅ ଆପଣ?
ହଁ ମୁଁ ବି ବସିଛି ଆଉ। ଆଉ ଘରେ ସବୁ ଭଲ ଅଛନ୍ତି ଆପଣଙ୍କର?
ହଁ।
ସେମିତି ଭଗବାନ କରନ୍ତୁ ସବୁବେଳେ ପାଇଁ ଭଲରେ ରଖନ୍ତୁ। କାହାକୁ ବେଶୀ ଭଲ ପାଅ ଯେମିତି କି? ବାପା, ମା, ଭାଇ, ଭଉଣୀ କାହାକୁ ବେଶୀ ଭଲ ପାଅ?
ବେଶୀ ଭଲ ପାଏ।
ହୁଁ ମାନେ ଗୋଟେ ଯାହା ହେଲେ ବି, କିଏ ବେଶି ଭଲ ପାଏ ବାପାକୁ, କିଏ ବେଶି ଭଲ ପାଏ ମା କୁ କିଏ ଭାଇ, କିମ୍ବା ଭଉଣୀ ତା ମାନେ ନୁହେଁ ଯେ ଭଲ ପାଅନି। ତା ମାନେ ବାପା ବାପା ମାଙ୍କୁ କିଏ ଭଲ ପାଉନାହାନ୍ତି, ଭଲ ପାଉଛନ୍ତି। ମାନେ ସ୍ନେହ ଶ୍ରଦ୍ଧା ସବୁଠି ନଥାଏ କିି। ମୁଁ ବେଶୀ ମୋ ବାପାକୁ ଭଲ ପାଇବି ହୁଁ।
ହଁ ଜଣଙ୍କ ପ୍ରତି ଟିକେ ଅଧିକ, ମାନେ ସ୍ନେହ ଶ୍ରଦ୍ଧା ରହିଯାଇଥାଏ ଆଉ।
ହଁ ଯେମିତିକି ବାପା ଯାହାକୁ ବେଶୀ ସ୍ନେହ କରୁଥିବେ। କି ମାଆ ବେଶୀ ସ୍ନେହ କରୁଥିବେ, କି ନହେଲେ ମାକୁୁ ପୁ ଝିଅ ସ୍ନେହ କରୁଥିବ କି ପୁଅ ସ୍ନେହ କରୁଥିବ ସେମିତି।
ହଁ- ମୁଁ ବୋଉକୁ ବେଶୀ ଭଲ ପାଏ। ଆଉ ଆପଣ?
ମୁଁ ବାପା ବୋଉକୁ ବହୁତୁ ଭଲ ପାଏ। ଯାହା ହେଲେ ବି, ଯେତେ ଭଲ ପାଏ ମୋ ବୋଉକୁ ବେଶୀ ଭଲ ପାଏ। କାରଣ ଯାହା ହେଲେ, ବାପା ଆଉ ବୋଉ ଆଉ ଦୁଇ ଜଣ ଜାଙ୍କୁ ହିଁ ଭଲ ପାଏ ଆଉ। ଅଧିକ ମୋ ବୋଉ ମତେ ବେଶୀ ମୋ ବୋଉ ମତେ ଭଲ ପାଆନ୍ତି। ବାପା ଅପେକ୍ଷା, ମୋ ବୋଉ ମତେ ବେଶୀ ଭଲ ପାଆନ୍ତି।
ହୁଁ - ହୁଁ। ହଉ ଆଉ, ଆଉ ଭାଇ ଭଉଣୀକୁ ଭଲ ପାଆନ୍ତିନି କି? ଭାଇ ଭଉଣୀ
ମୋର ତ କହିବାକୁ ଗଲେ, ଭାଇ ଭଉଣୀ ତ ଜଣେ ମୋଟେ ଉପରେ ନାନୀ ଜଣେ ଆଉ। ସେ ମ୍ୟାରେଜ ଯେ ହଁ ଭଲ ପାଏ। ମ୍ୟାରେଜ କରିଗଲାଣି, ଅଭିଆରି ଯେତେବେଳେ ଥିଲା। ଆମର ତ ମାନେ ଟିକେ ଟିକେ କଥାରେ ଗଣ୍ଡ ଗୋ ଳ ଫଣ୍ଡ ଗୋଳ ସବୁ ହୁଏ ଆଉ, ଭାଇ ଭଉଣୀ ଭିତରେ ଆଉ।
ହଁ ସମସ୍ତଙ୍କର ତ ଏଇଆ ହୁଏ ଆଉ। ହଉ ଆଉ। ହଉ ରଖୁଛି ମୁଁ।
ହଁ।